ହ୍ୟାଲୋ।
ହେଲୋ।
ହଁ।
ହଁ କଣ କହୁଛ?
ବସିଛି। ତମେ?
ହଁ ମୁଁ ବି ବସିଛି ଖାଇସାରିଲାଣି? ମୁଁ ବି ବସିଛି ଖାଇସାରିଲଣି?
ହୁଁ।
କଣ ଖାଇଲ?
ଖାଇଲି ଚା ବିସ୍କୁଟ ତମ ଖାଇସାରିଲଣିି ନା?
ହଁ ଖାଇସାରିଲଣି।
କଣ ଖାଇଲ?
ମୁଁ ପାସ୍ତା ଖାଇଥିଲି।
ଉ ହୁଁ।
ଆଜି କଣ ରୋଷେଇ ହବ?
ଆଜି କଣ ନର୍ମାଲ ଦେଖିବା। ଯଦି ଆଣିବେ ତ ଚି କେନ ଫିକେନ କି ମାଛ ଫାଛ ହଉ
ଆଉ ତମ ବାଡ଼ିରେ କଣ ପରିବା ଲଗେଇଛ ସବୁ
ବାଡିରେ ପରିବା ବାଇଗଣ। କିଛି ଲଗେଇ ନାହାନ୍ତି ଏତେ କିଛି।
ଅ ହଁ।
ବର ଲଗେଇ ଚକି? ବିଲରେ ବି କିଛି ଲଗା ହେଇନି। ହୁଁ
ତ ହଁ।
ନା। ଆଉ।
ହଁ ଆଉ କଣ ଖରା ଆସିଲାନା ତମ ଆଡେ?
ବାପା ବିପ କଣ ଲଗେଇଛ।
ଆମର ଶାଗ ବାଇଗଣ ଭେଣ୍ଡି ଲଙ୍କା।
ହଁ ହଁ। ଆଉ ଘରେ କଣ କରୁଛନ୍ତି ସବୁ?
ଘରେ ସବୁ ତଳେ କାମ କରୁଛନ୍ତି ମୁଁ ଏ ଉପରେ।
ଓହୋ। ଆଉ ଘରେ କିଏ ପୁରୀ ଫୁରି ଯାଇଥିଲେ ନା କାଲି ନା କେହି ଯାଇନାହାନ୍ତି?
ନା ଆଉ କିଏ ପୁରୀ ଫୁରୀ ଯାଇନାହାନ୍ତି।
ଉୁଁ ହୁଁ।
ଆଉ।
ଆଉ
ହଁ କୁହ?
ଆଉ କଣ? କୁଆଡେ ବୁଲି ଫୁଲି ଯିବ ନା ନାଇଁ?
କୁଆଡେ ଆଉ ଯିବୁ?
ନୂଆ ବର୍ଷରେ ସାଙ୍ଗ
ହଁ ଭୋଜି କରିଥିଲୁ ଏଇଥର ବି ଯଦି ହବ ଭୋଜି କରିବୁ ନୂଆ ବର୍ଷକୁ।
ହଉ ସେଇତ ନୂଆ ବର୍ଷରେ ଯାଇ ସାଙ୍ଗ ମାନଙ୍କ ଦେଖା ହବ ଆଉ
ହଁ। ଆଉ ତମେ ଭୁଜି କର ନା?
ହଁ। ଆମର ସେଇତ ସ୍କୁଲ ସାଙ୍ଗ ମାନଙ୍କ ସହିତ ଯାହା ହଉଛି ନୂଆ ବର୍ଷରେ ଆଉ। ଆଉ ସବୁ ତ ପଢିଲେ ବାହାରେ ରହିି ପଢିଲେ ଆଉ ଦେଖା ନାହିଁ ଯାହା ନୂଆ ବର୍ଷ।
ଆ
ଆଉ କାଲି କଣ ସବୁ ଦିନଟା କରିଥିଲ ମାନେ କିଛି। ବୁଲାବୁଲି କି କଣ୍ ତା ଖାଲି ଘରେ?
ନା ତା ତ ବର୍ଷ୍। ଇଚ୍ଛା ହଉଥିଲା କୁଆଡେ ଯାଉପ ଯିବୁ ତ ବିଜୁଳି ଘଡ଼ଘଡି ବର୍ଷା
ହଁ।
କୁଆଡେ ଯାଇନୁ?
କଣ କଇଲ?
ମୁଁ କହୁଥିଲି ରାତିରେ ମେଘ ହେଇଥିଲା ନା?
ହଁ ହେଇଥିଲା କାଲି ବର୍ଷା ବିଜୁଳି ବି ମାର୍ ଥିଲା ବହୁ ଜୋରରେ ବର୍ଷା
ହଁ।
ସଖାଳେ ବି ଟିକେ ଟିକେ ପକଉଥିଲା ଏବେ କଣ୍ ଟିକେ ଟିକେ ଖରା ବି ଆସିଲାଣି।
ହଁ। ଆଜି ତ ଆମ ଘରେ କଣ ରୋଷେଇ ଫୋଷେଇ ହବ?
ହଁ ମାଛ ରଖିଛ ମାଛ ହବ ମାଛ ଛେଞ୍ଚେଡା ହବ।
ଓ ହୁଁ।
ଆଉ ତମ ଆଡେ ବର୍ଷା ହେଇଥିଲା ନା?
ହୁଁ କାଲି ରାତ୍ ରେ ଜୋରେ ହେଇଥିଲା। ରାତି ସେପଟେ
ତମେ ଏଇନା ଘରେ ଅଛ?
ହଁ ମୁଁ ଘରେ ଏବେ। କାଲି ରାତିରେ ଜୋରେ ମେଘ ହେଇଥିଲା ତାପରେ ସକାଳୁ ବି ସେମିତି ହଉଥିଲା ଟିକେ ଟିକେ ଖରା ଜୋରେ। କଲେଜ୍ ଛୁଟି ହେଇଯାଇଚି ତ ସେଥିପାଇଁ ଘରେ ଅଛି।
ଓହୋ।
ହୁଁ। କଲେଜ୍ ଆଡମିସନ ସଇଲାଣି ନା?
ହଁ ଆମର ଆଡମିସନ ସଇଲାଣି କେବେଠୁ। ପାଞ୍ଚ ଛ ଦିନି ଖଣ୍ଡେ ହେଇଗଲାଣି।
ଆଉ ସାଙ୍ଗମାନେ ସବୁ ମିଶିକି ଆଡମିସନ କରିଛ।
ହଁ।
ଗୋଟେ ଅନର୍ସ ନା ଅଲଗା ଅଲଗା?
ଆମେ ଦି ଜଣ ଗୋଟେ ଅନର୍ସ ନେଇଯିବୁ ଆଉ ଦି ଜଣ ଅଲଗା ନେଇଚନ୍ ନା କଣ। ସାଙ୍ଗ ହେଇକି ପକେଇଥିଲୁ ତାପରେ ମୁଁ ମୋର ଆଗେ ପ ପକେଇ ଦେଇକି ପଳେଇ ଆସିଥିଲି ତାପରେ ସେ ତାଙ୍କର ପକେଇଲେ କଣ
ହଁ ଗୋଟେ କଲେଜ ତ।
ହଁ।
ବଢିଆ ଆଉ ମାନେ ପାରୁଟି ଆଣ ସବୁ ତିରିଶି ଆଉ ତମ ପାନ ପାଞ୍ଚ ପଇଁତିରିଶ। କଣ?
ଆ ଘରେ ସବୁ କଣ କରୁଛନ୍ତି?
ଘରେ ସେ ବାପା ଖାଉଛନ୍ତି ଆଉ ଭାବ କରରିକି ସବୁ କାମ କରୁଛନ୍ତି। ହୁଁ ପରୀ ଯାଇଥିଲ ଯା ଠାକୁରଙ୍କୁ ର୍ଦଶନ ଫଶନ କରିକି ଆାଇଲ ନା।
କଣ କହିଲ?
ତୁମେ ଭଲସେ ଦର୍ଶନ କରିକି ଆଇଲ ନା ନା ଭିଡା଼ଭିଡି଼ରେ ଥିଲ।
ହଁ ଦର୍ଶନ କରିକି ଆସିଛୁ ତଥାପି ତ ଜାମ୍ ବୋହୁତ ଥିଲେ। ସେମିତି ଦର୍ଶନ କରିକି ଆସିଛୁ ଆଉ।
ହଁ। ଭିଡ ତ ବହୁତଛନ୍ତି କାଲି ପହରଦିନ ତ ଅଧିକ ଭିଡ ହେଇଥିଲେ।
କଣ କହିଲ?
ମୁଁ କହିନି କାଲି ପହରଦିନ ପହରଦିନ ତ ଅଧିକ ଭିଡ ହେଇଥିଲେ। ପହରଦିନ ସ୍ନାନ ପୂର୍ଣ୍ଣିମା ଥିଲା ତ ସେଥିପାଇଁ। ତ ମାମୁଁ ହର ଫାମୁ ହର ଯାଇ ନାହ।
ନା ଆଉ ଯାଇନି ଦେଖିବା ହବ ଯଦି ଦଶ ହରା ବେଳକୁ ଯିବି।
ଓ ହୋ। ମେ କତୁରୁ ସବୁ କ୍ଲାସ ଫ୍ଲାସ ହେଇଯିବ ଆଉ କୁଆଡେ ଯାଇ ହବନେହି। ପୁଣି ଯାଇ ସେଇ ଛୁଟିହେଲେ ଯାଇ ଗାଁକୁ ଯିବୁ। ହୁଁ। ଆଉ କଣ?
ଆଉ ତମେ ଏଇନା ଯାଇନ ଛୁଟି ଅଛି ବୋଲି।
ହଁ ଏଇନା ଛୁଟି ଅଛି ଛୁଆଙ୍କର ଆଡମିସନ ଚାଲିଛି ଆମର ବି ରି ଆଡମିସନ ହବ। ଆ ଛୁଟି ଅଛି ଛୁଟି ଖୋଲିବ ଖୋଲିଲେ ଯିବି ଆଉ। ସମସ୍ତଙ୍କର ଆଡମିସନ୍ ହଉଚି ନୂଆ ଛୁଆ ପି ଫାଷ୍ଟ ଇୟର ଛୁଆ ବି ଆଡମିସନ୍ ହଉଚି।
ହଁ ହୁଁ।
ହଁ। ଆମେ ଏ ଘରେ।
ହଁ ଏନା ଘରେ।
ଏବେ ବି କ। ଆଉ
ଆଉ କଣ।
ତମେ ଏନା ଗାଁରେ ନା?
ହଁ ମୁଁ ଏନା ଗାଁରେ ଅଛି।
ପ୍ଲସ ଟୁ କିନ୍ତୁ କରିଥିଲ ବାହାରେ।
ହଁ।
ଓହୋ। ଭଲ ନା ମାନେ ଭଲ ଉଁ।
କଣ କହିଲ?
କଣ ତମେ କୋଉ କଲେଜରେ ପଢୁଥିଲ? ମାନେ କୋଉ କଲେଜ ମାନେ ତମ ଆମ ଗାଁ ନା କୋଉଠି?
ହଁ।
ଓ ହୋ। ଆଉ
ଆଉ କଣ
ଆଉ ଘରେ ସମସ୍ତେ ଭଲ ନା?
ହଁ ଭଲ।
ହରେ କିଷ୍ଣା
ହଁ ଆମ ଗାଁ ଆଡେ କେବେ ଆସିବ ବୁଲିକି ଯିବ।
ହଁ। ଡି ଡି ଡିଜେଲ ଦେ ପାପା ଅଛି ନା। କଣ? ଦେଖନି କୋଉଠିରେ ଅଛି। ତୁ ଆସୁନୁ ବର୍ଷା ଆଇଲାଣି ଦେଖ କି ନା ସାଙ୍ଗ ଟେ ସାଙ୍ଗ। ଝିଅଟେ ନା ପୁଅ। ଉଁ, ହୁଁ। ବା ପାଞ୍ଚ ଲିଟର ବା ଢଳା ହେଇଚି। ଆଉଚି କାଇଁ?